ହାଲୋ।
ହଁ ଭାଇ କଣ କରୁଚ?
ଭଏସ କ୍ଲିୟର ହଉଚି ତ।
ହଁ ହଁ।
ନହେଲେ ସା ନହେଲେ ସାଇଡ ହୁଅ।
ହଁ ହେଲେ ସକାଳୁ ଯାଇ ହ୍ୟାଲୋ।
ହଁ କଣ କରୁଚ?
କିଛି ନାଇ ଶୋଇଥିଲି।
କିଛି କାମ ନାହିଁ କି ମୁଁ ଏଠି କା ଆସଚି ବାହାରୁ ବାହାରକୁ ଆସଚି ଟିକେ ଆଉ।
ଶୋଇକି ଆସିକି ଶୋଇଲା ଏଳକୁ ଲେଟ୍ ହେଇଗଲା ଚାରିଟା ପାଞ୍ଚଟା।
ଓହୋ ମୁଁ ଏଠି ବାହାରକୁ ଆସଚି ଟିକେ ବ କାମ ଅଛି।
ଓହୋ କୋଉ କାମରେ ଯାଇଛ କି?
ଉଁ?
କୋଉ କାମରେ ଯାଇଚ?
ହେଇ ଭୋଉଣୀର ଏଗଜାମ ଅଛି ତ ତାକୁ ଧରିକି ଆସି ଭୁବନେଶ୍ୱର ଟିକେ ସେ ଏଗଜାମ ଦୋଉଚି।
କୋଉଠି କି ଅସଛ ଭୁବନେଶ୍ୱର?
ଭୁବନେଶ୍ୱରକୁ ଆସଚି ସେ ଏଗଜାମ ଦବାକୁ ଆସଚି।
ତମକୁ ସେଇ କଥା କୋହୁଚି କୋଉଠି ଅଛ କି ଭୁବନନେଶ୍ୱରରେ?
ଏଇ ଯୋଉ ଗୀତା କଲେଜ ପାଖରେ।
ଓହୋ। ଲାଷ୍ଟକୁ ଅଛ ଯାଇଁକି ଆଉ।
ହୁଁ ତମେ ଭୁବନେଶ୍ଵରରେ ଅଛ କି?
ଅହଁ।
ଓହୋ ଆଉ କଣ କରୁଚ?
ଆଉ କଣ ଏବେ କି ଏଗଜାମ ଚାଲଚି କି?
ଏବେ ରେଲୱେରେ ବାହାରଚି ପା।
ଓ ରେଲୱେ ଏଗଜାମ ପାଇଁ ଆସଛନ୍ତି ଇଏ କରିବା ପାଇଁ।
ଉହୁଁ।
ତମେ ପକେଇ ନଥିଲ କି?
ନାଇଁ ମୋର ପକେଇନି ମୁଁ ମୋର ହେଇଯାଇଚି ଜବ ହେଇଯାଇଚି।
ତମ ବି
ମର ହେଇଯାଇଚି।
କରଚ
ମୋର ଏଇ ଗା ରେ ଅଛି ମୁଁ।
କେଉଥିରେ କରୁଚନ୍ତି କି?
ପଞ୍ଚାୟତରେ ପଞ୍ଚାୟତରେ ଅଛି ସୋସାଇଟିରେ।
ଓହୋ। ନାଇ ଟ୍ରଏ କରିଥାନ୍ତ ଅ ପାଇଁ ପଞ୍ଚାୟତ ସୋସାଇଟିରେ କେତେ ଦୋଉଚନ୍ତି କି ଏମତି।
ଯା ହେଲେ ବି ଗାଁରେ ରହିକି ପନ୍ଦର ହଜାର ଦୋଉଛନ୍ତି।
ହଁ ମ ଯୋଉ କୋପରେଟିଭ୍ ବ୍ୟାଙ୍କ ତ।
ଓହୋ।
ବାହାରକୁ ଯାଇକି କଣ ପାଇଁ ଏତେ ମାନେ ହଁ ଗାଁରେ ରହିଚି ଗାଁରେ ରହିଯାଇଚି ଆଉ।
ପନ୍ଦର ହଜାରେ
ସେ ବି ଆଗ ଆଗକୁ ଆଉ ବଢିବ ବି କହିଛ ନା।
ହଁ ହଁ। ବର୍ଷିକିଆ ବଢେଇବ ନା ଛଅ ମାସିଆ? ବର୍ଷିକା ବଡେଇବେ ନା ଛଅ ମାସିଆ?
ନା
କହିଥିବେ ନା କ ବର୍ଷିକା ବଢେଇବେ କି ଛଅ ମାସିଆ ବଢେଇବେ।
ବର୍ଷେ ବର୍ଷିଆ।
ଓହୋ ଆଉ ଖିଆପିଆ କଣ ହେଇଛି?
ଖିଆପିଆ ଆଜି ଟିକେ ଜଳଖିଆ କରି ଆସିଥିଲୁ ତ ଖାଇନୁ କିଛି ଏଇବେଳା ଖାଇବୁ ଆଉ। ତା ଏଗଜାମଟା ସାଢେ ନଅଟାରେ ସରିବ ଏବେ ଯାଇଚି ଦବାକୁ ତ।
ସାଢ଼େ ନଅଟାରେ ସରିବା ମାନେ ତମେ ସ ସକାଳୁ ବାହାରିକି ଆସିଥିବ ବୋଧେ ଚାରଟା ଖଣ୍ଟେ ରାତିରୁ।
ହୁଁ ଚାରିଟା ରାତିରୁ ପରିଆସିଚୁ
ସେଆ ଆଉ ଜଣା ପଡୁଛି କାହିଁକିନା ସେଠୁ ପୁଣି ଦି ଘଣ୍ଟା ଲାଗିଥିବ ନା ଆସିବାକୁ।
ବସ୍ ରେ ଗଲୁ ନା।
ଚାରିଟା ରାତିରୁ ବସ ରହୁଛି?
ହୁଁ ହୁଁ ନାଇଟି ବସ୍ ରେ ଗଲୁ।
ଓହୋ।
ଆଉ ବାଇକ୍ ରେ ଗଲେ ବର୍ଷା ଯୁ ହଉଥିଲା ହେଥି ପାଇଁ ବାଇକ୍ ରେ ବର୍ଷା ହେଲା ବା।
ହ ସେଇଟା ତ ଅସୁବିଧା ଆଉ। କାହିଁକି ନା ଗାଡ଼ି ନେଇ ପଳେଇଆଇଥିଲା ଟୁଙ୍ଗୁ କିନା ପଳେଇଆସିଥାନ୍ତ ଯାଇଥାନ୍ତା ଆରାମ ସେ ବସିକି।
ହୁଁ ବର୍ଷା ହେଉଥିଲା ନହେଲେ କଣ ଅସୁବିଧା ହେଇଥାନ୍ତା କି ଆସିବାକୁ ବର୍ଷା ନହେଲେ ଆସିଥାନ୍ତୁ ହେରି।
କାଲିଠାରୁ ବର୍ଷା ହଉଛି ନା
ହୁଁ କାଲି ଠାରୁ ବର୍ଷା ହେଉଛି ବା।
ଓହୋ ଅସୁବିଧା କରୁଛି ବର୍ଷା ଆସିକି ଆଉ। ଯେତେବେଳେ ଚାହିଁବା ହବନି ଯେତେବେଳେ ଦରକାର ଥିବ ସେତେବେଳେ ହିଁ ହବ କାମ ଗୁଡା କିଛି ଥିବ।
ଯେତେବେଳେ କାମ ଥିବ ସେତେବେଳେ ବର୍ଷାଟା ପକଉଛି ଯେତେବେଳେ କାମ ନଥିବ ପକଉନି।
ହଁ କାଲି ଟିକ ତ ହଉଚ ଗଲା ସେଠି କମ ଦେଖୁଛି ଆଉ ଯୋଉଠି ବର୍ଷା ଖୋଜଛନ୍ତି ଲୋକ ହେଇଠି ନାହିଁ।
ଭୁବନେଶ୍ୱର ଟୋଟାଲି ବର୍ଷା ନାହିଁ କାଲି।
ନାଇଁ କାଲି ତ ହେଇଥିଲା ସନ୍ଧ୍ୟା ବେଳେ ଟିକେ ହେଇଥିଲା।
କାଇ ଆଜି ଏଇଟି ମାସ ଲ ଆଜି ଏଇଟି ଆମେ ଆସିଲୁ ଆମ ଆଡେ ଚାରିଟାରେ ବର୍ଷା ହଉଥିଲା ଭୁବନେଶରରେ ପହଞ୍ଚିଲା ଆସକି କିଛି ବର୍ଷା ନାହିଁ।
ଭୁବନେଶ୍ୱରରେ ସକାଳୁ କାଲିଠୁ ରାତିରୁ ବନ୍ଦ ହେଇଯାଇଛି ବର୍ଷା।
ଆମ ଆଡେ ଚାଲିଛି ବର୍ଷା ଫୋନ କରିୁଥିଲେ କେ କେ ପେ ଭୁବନେଶ୍ଵରରେ ନାହିଁ ବର୍ଷା।
ହଁ ହଁ
ଆଉ କିଛି ଖାଇନ।
କରିକି ସାଙ୍ଗେ ସାଙ୍ଗେ ବାହାରିଯିବ।
ହୁଁ।
ଭାଇ ଶୋଇଛି ଭାଇ କଣ ଖାଇବାର ସେ ଚଲାଣି ଶୋଇଲି ତମେ ବାହାରଲ ବୋଧେ ମୁଁ ତାପରେ ଶୋଇଥିବି ସାଢେ ଚାରଟା ପାଞ୍ଚଟା ବେଳେ।
ଓହୋ କ ଲେଟ୍ କାମସ୍
ଓହୋ ନାଇ ନାଇଟି ରେ ଆସିଲି ତିନିଟା ବେଳେ। ଖାଇ ପିଇ ଟିକେ ମୋବାଇଲି ମୁଭି ଗୁଡା ଦେଖୁଥିଲି ତ। ଆସିକି ମୁଭି ଗୁଡା ଦେଖୁଥିଲି ଟି। ସେ ସରିଲା ଶୋଇଲା ବେଳକୁ ହେଇଗଲା ସାଢେ ଚାରଟା ପାଞ୍ଚଟା।
ତମେ ଗଲେ କାମରେ ବା ସେଇ ଘରକୁ ମୋବାଇଲ ଦେଖିବନି ଆଉ କଣ ହେମିତି ଶୋଇପଡ଼ିବ କି ଆମେ ତ ସେ ମୋବାଇଲି ଦେଖି ହିଁ ସୋଉଛୁ।
ନାଇଁ କାମର ସେମିତି କିଛି ନାହିଁ ଖାଇ ପିଇକି ଇଏ କଲା ବେଳକୁ ଗୋଟେ ମୁଭି ଷ୍ଟାର୍ଟ କଲା ସରିଲା ବେଳେ ଲସ। ଖଲଗୁଡା ଶୋଇବ କଣ?
ଯେମିତି ହେଲେ ମୋବାଇଲ ପାଖରେ ଥିଲେ ମୋବାଇଲ ଦେଖିବାକୁ ଇଚ୍ଛା ହଉଛି ଆଉ ରଖିବାକୁ ଇଚ୍ଛା ହଉନି।
ସେ ଗୋଟେ ଆଦତ ହେଇଗଲାଣି ଆଉ।
ମୋବାଇଲ ଦେଖିବାକୁ ତ ଇଚ୍ଛା ହଉଚି ମୋବାଇଲ ପାଖ ଥିଲେ ଆଉ
ମୋବାଇଲ ଆଉ କି ସମସ୍ତେ ହଣ୍ଡୁ ବଚାରାରୁ ସବୁ ବୁଢା ଯାଏ ସବୁ ମୋବାଇଲିରେ।
ହୁଁ।
ଆ ସବୁ ଅଭ୍ୟାସ ହେଇଗଲାଣି ନା ପୁରା
ହୁଁ ମତ୍ ମତ୍ ବି ଅଭ୍ୟାସ ଶିଇଯାଇଚି ସେ ଯେତେଟା ହଉ ପଛେ ମୋବାଇଲି ପାଖରେ ଥିଲେ ମୁଁ ଦେଖୁଛି।
ହୁଁ ହୁଁ ଆଉ ତମର କାମ କେମିତି ଚାଲିଛି କୋପରେଟିବି ରେ?
ହଁ ଚାଲ ଚାଲଚି ହେମିତି ଆଉ ଏବେ ବେଶୀ କାମ ନାହିଁ ଏମା ସରେ ଆରାମାସରେ ଢେରେ କାମ ଥିଲା।
ଆର ମାସ ଥିଲା ନାଁ ଷ୍ଟାର୍ଟିଂ ଥିଲା।
ହୁଁ।
କ୍ଲୋଜିଂ ପରେ ଷ୍ଟାର୍ଟିଂ ଟା ତ ହୋଉଛି ହେତୋଳେ ଇଏ ଥିବ ଆଉ।
ହୁଁ ଏଇ ମାସରେ କିଛି କା କାମ ନାହିଁ ଖାଲି ବସିଚୁ ଆଉ କଣ?
ବସିବ କଣ ଏଇ ମାସ ହେଇଥି ଟ ଲିପୋଜିଟ୍ ନୋଉନଥୁବ ଏଇକ୍ଷିଣି ପୁଣି ସୁଧ କସା ହବଲ୍ ମାସ ଶେଷ ହିଁ।
ହଁ
ନାଁ ବର୍ଷିକିଆ ଇଆରେ କରୁଚନ୍ତି?
ନାଇଁ ବର୍ଷିକିଆ।
ଓ ହଁ। ଏ ନହଲେ ଖାଲି ବସିବା କଥା ଡିଏ ଆସିବ ଡିପୋଜିଟ୍ ୱିଡାଲ୍ ପାଇଁ ତାକୁ ଇଏ କରିବ ଆଉ କଣ? ଆଉ? ହାଲୋ। ହାଲୋ। ହାଲୋ। ଶୁଭୁନି କି?
ହାଲୋ। ଲୋ ହଁ ତମ ନେଟୱାର୍ ପ୍ରୋବ୍ଲେମ୍ ଅଛି କି?
ନାଇଁ ୟାର ତ ଆସୁଚି ପୁରା ଫାଇବ୍ ଜି ସେଇଠି ବୋଧେ ତମର କେ ନେଟାର୍କ ଆସୁନି କଟି ଯାଉଚି।
ନାଇଁ ମୋର ତ ଫାଇବ୍ ଜି ଆସୁଚି।
ଏ ସ୍ତମ୍ବର ଇଏ ଓପରେ ଅଛି ମୁଁ ସ୍ ଭୁବନେଶ୍ୱର ଉପରେ ହିଁ ପୁରା।
ଫାଇବ୍ ଜି ମୋ ତ ଆସୁଚି।
ଉଁ ଜା। ଆଉ ସବୁ କିଏ କଁ କଁ କରୁଥୁଲେ ସକାଳୁ ଉଠିକି ଆଇଲା ଅଳୁକୁ?
ସବୁ ଶୋ ଶୋଇଥିଲେ ଆଉ କଣ ଆମେ ଆଶ୍ଚର୍ଯ୍ୟ। ଆଉ ତମ ଘରେ କିଏ କିଏ ଅଛନ୍ତି?
ଘରେ ବାବା, ବୋଉ, ଭଉଣୀ ଆଉ।
ନାଁ ହଁ। ତମେ କୋ ପା ଏଇ ଭୁବନେଶ୍ୱରରେ କୋଉ ଚାକିରି କରୁଚ?
ଖଇତେ
ମୁଁ କହିଲି ତମେ ଭୁବନେଶ୍ୱରରେ କଁ ବ କରୁଚ ପଢ଼ୁଚ ନାଁ କଁ ଚାକିରି କରୁଚ?
ପଢ଼ାପଢ଼ି ତ ସରିଲାଣି କେବେଠୁ। ଦେଖିବା କଣ ହଉ ଲାଗିଚି ଚାକିରି ପାଇଁ ଚାଲିଚି ବି କାମ। ପାର୍ଟ ଟାଇମ୍।
ଓହୋ, ଡିପ୍ଲୋମା, ଆଇ ଟି ଆଇ କରିନଥିଲ କି?
ନାଁ ନାଁ ସେଗୁରା ମୁଁ କରିନି।
ଆଉ?
ବି ଏସି ବିଡ଼ି।
ଓହୋ, ହଁ ଡିପ୍ଲୋମା କରି ରହି ଯାଇଥିଲେ।
ଉଁ ତ ଡିପ୍ଲୋମା କରି ରହିଥିଲ। କୋଉଥିରେ କରିଥିଲ? ଟ୍ରେଡ୍‌ କଣ ଥିଲା?
ଉଁ?
ଟ୍ରେଡ୍ କଣ ନେଇଥିଲ କି?
ଓ ମୁଁ ଇଲେକ୍ଟ୍ରିକାଲ୍ ଓପରେ ନେଇଥିଲି।
ଓହୋ ପ୍ରାୟ ସେ ଲାଇନ୍ ରେ ଟ୍ରାଏ କରିଥାନ୍ତ ହେଲେ।
ଏବେ ଏଇଟା, ଆସେ ଇଲେକ୍ଟ୍ରି ଲାଇନ୍ ଓପରେ ଟ୍ରାଏ କରିଥିଲି ଆସିଥିଲା। ସେ କମ ପଇସା ଦେଲେ ତ ସେଥିପାଇଁ ଆ ବାହାରିଗଲି ଚାକିରୁ।
ଟାଟାରେ ଏବେ ବାହାରିଥିଲା ପକେଇଲନି।
ଉଁ?
ଟାଟାରେ ବାହାରିଥିଲା ପକେଇଲନି। ସେଇ ଗାଁରେ ବି ହେଇଯାଇଥାନ୍ତା ଆରାମସେ।
ନାଁ ମ କମ ପଇସା ଦଉଚନ୍ତି ହେଇଥିରେ। କୋଡ଼ିଏ ପଚିଶ ହଜାର କଁ ଲା ରହିଅ? କୋଡ଼ିଏ ପଚିଶ ହଜାରରେ ଦଉଥୁଲେ।
ଟାଟାରେ କୋଡିଏ ପଚିଶ ହଜାର। ଲଗେଇଲେ, ଏଇ ଖାନ୍‌ ତ ପନ୍ଦର ହଜାର ଠାରୁ ପଚିଶ ହଜାର ତ ବେଟର ଥାନ୍ତା। ତାପରେ
ମତେ ମତେ ଲାଗିଲା, ମତେ ଲାଗିଲା କମ୍ ଅଛି ବୋଲି। ତୁ, ମୁଁ ଛାଡିଦେଲେ ଏବେ ପନ୍ଦର ହଜାର ମୁଁ ଜାଣୁଛି। ପଚିଶ ହଜାର, ପନ୍ଦର ହଜାର, କଣ ଫରକ।
ସେଇ କଥା କହୁଛି। ତମେ ଦେଖି, ଡିଟେଲ୍ସ ଦେଖିବ ନା, ଆଉ ଟାଟାର ବାହାରୁଛି, ଯୋଉଟା, ଆଉ ଅଲଗା ଇଏ ବାହାରିଥିଲା। କଣ ଟାଟାର ପରମାନେଣ୍ଟଟା ବହୁତ ବେନିଫିଟ ତମ ପାଇଁ।
ହଁ, ଆଉଥରେ ବାହାରିଲେ ପକେଇଦବା, ଆଉ
ତମେ ତା ସହିତ ଟିକେ ଚିହ୍ନା ପରିଚୟ ବି କରାଇ ଦେଇଥାଅ ସୁବିଧା ହବ ତମ ପାଇଁ। ଏ ଯୋଉ ଅଛନ୍ତି, ଇଲେକ୍ଟ୍ରି ଵାଲା, କି ୱାରିଂ ଫ୍ୟାରିଙ୍ଗ କରିବା ପାଇଁ? ତମେ ତ ଟିକେ ଚିହ୍ନା ପରିଚୟ କରିଦିଅ ବେଟର୍ ହେବ। ହ୍ୟାଲୋ। ହ୍ୟାଲୋ। ହଉ ଭାଇ, ମୁଁ ରଖୁଛି। ନହେଲେ, ପରେ କରୁଛି ଆଉ
ହ୍ୟାଲୋ। ହ୍ଯାଲୋ।